ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ଆଉ କଣ କରୁଛନ୍ତି?
ହୁଁ।
ଆଉ ଆପଣଙ୍କରେ ଖରା ହଉଛି ନା।
ହଁ ମଡେ ଦି ଦିନ ଧଣି ବର୍ଷା ଉଠେଇଥିଲା ଖରା ହଉଛି। ଦି ଦିନ ହେଲାଣି ଯେ ଏତେ ଖରା ହଉଛି ବହୁତ ଜୋରରୁ ଗରମ ହଉଛି।
ହୁଁ ହୁଁ। ଆଉ ଆପଣଙ୍କୁ ଶୀତ ଋତୁ ଭଲ ଲାଗେ ନା ଖର ତୁ ନଗିସ୍ ମରତୁ? କଉ ଋତୁ ଭଲ ଲାଗେ?
ମତେ ଶୀତ ବର୍ଷ ଟା ଭଲ ଲାଗେ।
ମତେ ଶୀତ ଋତୁ ଟା ବେଶୀ ଭଲ ଲାଗେ କାହିଁକି ନା ସେ ଯୋଉ ଶୀତ ଦିନରେ ଯୋଉ ସକାଳେ ଉଠିବା ନ ଉଠିବା ମଜା ଟା ଆଉ। ଆଉ ମତେ ତ ଶୀତଋତ ଯେତେ ଶୀତ ହଉ ପଛେ ମତେ ଏ ଖରା ଦିନ ବଦଳ ଯଦି ଶୀତ ବଲ ଦି ମାସ ଏକ୍ସଟ୍ରା ପଡିଥାନ୍ତା ମୁଁ ଆଉ କିଛି ମାନେ ମୋ ଲାଇଫରେ ସବୁ ଟେନସନ ଦୂର ମତେ ଲାଗିଥାନ୍ତତା। ମାନେ ମତେ ଏତେ ଗରମ ହୁଏ ମୁ କହୁଛି ପୁରା। ଆମେ ଯାଇକି ରାତିରେ ଛାତ ଉପରେ ଶୁ।
ହଁ ଆମର ବି ଏଇଡେ ବହୁତ ଗରମ ଆମର ତ ସେଠି ଜଙ୍ଗଲଠୁ ଆମେ ଯୋଉଠି ରହିଛୁ ଆମ ଘର ପଛ ପଟେ। ଜାଣିକି ଜଙ୍ଗଲ ସେଠିକି ଖରା ଦିନେ ଭଲ ଆସେ
ଓ ହୋ।
ଆମର କାଜୁ ଗଛ ଲାଗିଛି ଗୋଟେ ବାର ବଡ ଘାର କାଟି ଲାଗୁଛି ତାପରେ ସେ ବଣକୁା ପୁରା ବଣକୁ ଲାଗିଛି। ତ ବଣରୁ ଆସନ୍ତି ଆମ ବାାରିକି କାଦୁ ଖାଇବା ପାଇଁ ଆଉ
ହୁଁ ଆପଣଙ୍କ ନିଜ ଘରେ କାଜୁ ଗଛ ଲଗେଇଛନ୍ତି।
ଆ କି କଛ ଅବସ୍ଥା।
ଆ କେମିତି କଣ ତାକୁ ଲଗେଇବା ଲଗେଇଲେ ହବ କେମିତି କାଜୁ ଟା ସେ ଯୋଉ କଣ ଗୋଟେ କିଆ କେମିତି ତା ଭିତ ଭିତରୁ ବାହାରେ ନା କେମିତି ବାହାରେ ଏମି ତ ଦେଖିନି କେବେ କାଜୁ ଗଛ
ପାଞ୍ଚ ବଛ ଟ ଆମେ ମାନେ ଛୋଟ ହେଇଥିଲି ମଞଜି ଯିବା ପାଇଁ ଭାତ ଗଡା ତ ଲଗେଇଛନ୍ତିଣି।
ନାଇଁ ଆପଣ ଦେଖିଛନ୍ତି ନା ଫଳ ହବାର। କାଜୁ ଗଛ ରେ ଫଳ ହେଇଛି।
ଦେ
ହଁ କେମିତି ଦେଖିବା ପୁ ସେଇଟା ମାନେ
ମଞ୍ଜି ଟା ମଞ୍ଜି ଫଳ ଟା ଉପରେ ମଞ୍ଜି ଟା ତା ଇଏରେ ଲାଗିଥିବ ବାହାରେ ମଞ୍ଜି ଟା ଲାଗିଥିବ ଆଉ।
ଓହୋ। ଏ ତା ଉ ସେ ଯୋଉ ଗୋଟେ ଫଳ ଭି ମାନେ ତା ମୁହଁ ପାଖରେ ମଞ୍ଜି ଟା ତଳେ ଲାଗିଛି କି?
ହଁ।
ଓଁ ହଁ ମୁଁ ବୁଝିଲି କୋଉଟା ଓ ଆଉ ତମକୁ ଖରା ଦିନରେ କୋଉ ଫଳ ଟା ବେଶୀ ଖାଇବା ପାଇଁ ଭଲ ଲାଗେ?
ଆ
ଓହୋ ମତେ ତ ଲିଚି ଟା ବେଶୀ ଭଲ ଲାଗେ। ଲିଚି ଜାମୁକୁଳି।
ନ ସେ ଜାମ କୋଳି ଟିକେ ଲୁଣ ଆଉ ଲଙ୍କାରେ ପକେଇଦେଲେ ଦି ଦିନ ରଖିଦେଲେ। ହ ଲାଗେ ଏପଟେ ମିଠା ଲାଗେ କିନ୍ତୁ ମୋତେ ଭଲ ଲାଗେନି।
ନାଇଁ ଏମିତି ମତେ ଜାମୁ କୋଳି ଏମିତି ଦେଲେ ମୁଁ ଖାଇଦିଏ ମତେ ତା ସହିତ ଯୋଉ ଲଙ୍କା ଲୁଣ ଏସବୁ ମୁଁ କିଛି ମାନେ ମୋର ତ ଆମ୍ବ ଆଉ ଜାମୁକୁୋଳି ମତେ ଏମିତି ଦେଲେ ମୁଁ ଖାଇଦେବି। ଟିକେ ଧୋଇଦେବେ ତାପରେ ଆଉ ଯଦି କୋଉ ଜିନିଷ ବାଇଚାନ୍ସ କିଏ ଧୋଇନି ମତେ ଧରି ଦେଇଛି। ଜାଣିନି ମୁଁ ଧୁଆ ହେଇନି ବୋଲି ଖାଇ ଦେଇଛି ଜାଣିଛି ସେଦିନ ମୋ ପେଟ ଆଉ କାଟି କାଟି। କାଟି କାଟି ଖାଲି ହେବ।
ହୁଁ।
ଆଉ ଫଳ ଭିତରେ କାକୁଡି ଆଉ ତରଭୁଜ ନା କଣ?
ହଁ ଘର ଖାଦ୍ୟ ଟେଷ୍ଟି ଥାଏ।
ହଁ ହଁ। ତରଭୁଜ ବି ଭଲ ଲାଗେ। ତରଭୁଜ ଟା ବି- ଆଜ୍ଞା ହଁ ତାଳ ହଁ ହଁ ତାଳ ସ- ଶସ କଥା କହିବା କଥା ନାଇଁ ତାଳ ଶସ ହେଲା ଗୋଟେ ପ୍ରଧାନ ଜିନିଷ। ଯେତେ ଖାଇଲେ ବି ମନ ଭରିବନି।
ହଁ।
ମୋତେ ତ ଶୀତ ଋତୁ ମୋତେ ତ ଶୀତ ଋତୁ ସେ ଯୋଉ କା- ର ପଡିଥିବ ବସରେ ଆମେ ଉଠିକି ଉଠିକି ସକାଳୁ ଉଠିକି ବସରେ କଲେଜ। ଯିବୁ କାକର ପଡିଥିବ କି ମାନେ କି ସୁନ୍ଦର ଲାଗେ।
ଭଲ ଲାଗେ କିନ୍ତୁ ବର୍ଷା ଦିନଟା ଯ ଓଦାଟା ଓଦା
ହୁଁ। ଆଉ ସେ ଯୋଉ ଖରାରେ ବସିକି ପଖାଳ ଖାଇବା ତା ତ ମଜା ଅଲଗା।
ହଁ ହୁଁ ବେଶୀ ଭଲ ଲାଗେ ବର୍ଷା ଦିନ ଟା।
ହୁଁ ହୁଁ। ଆଉ ତମକୁ ବର୍ଷା ଦିନରେ ବେଶୀ କୋଉଟା ଭଲ ଲାଗେ? ବର୍ଷା ଦିନେ ତ ଫୁଲ ଫୁଲ ବେଶୀ ଫୁଟ
ହଁ। ଯୋଉ ସକାଳୁ ସକାଳ ନଥାଏ ଠିକ ମେଘାଥା ଖରା ବେଳକୁ ଯଦି ମେକ ପକେଇଲା ଘୋଡେଇ ହେଇକି ଶୋଇବୁ। ଠିବ ପାଞ୍ଚଟା ଛଅଟା ଏଇ ଶୋଇବାଟା ହେଲା ଭଲ ଲାଗେ।
ହଁ ହଁ ହଁ ସତ କଥା ସତ କଥା କିନ୍ତୁ ଏବେ ବି ଏବେ ବି ଏ ଯୋଉ ଖରା ଦିନରେ ଯୋଉ ସକାଳୁ ବର୍ଷା ପଳେଇ ଆସୁଛି ଶୀତୁଆ ଶୀତୁଆ ଖ ବର୍ଷା ଟିକେ ସେଇତାରେ ବି ମାନେ ଗୋଟେ ଅଲଗା ପ୍ରକାର ୱଇକ ନେସ ଥାଏ। ସେ ଯୋଉ ମାଟିରେ ମାନେ ଖରା ଦିନରେ ମାଟିରେ ପାଣି ପଡୁଥିବ ବର୍ଷା ଟା ହଉଥିବ। ମାନେ ସେ ବାସ୍ନା ଟା କେତେ ବଢିଆ କହିଲେ? ଏଟା ସେଟା କେବେ ଶୁଙ୍ଘିଛନ୍ତି ଆପଣ ସେ ବାସନା?
ହଁ ବାସ୍ନା ସୂଂଗିଛି କେତେବେଳେ ଛୋଟ କେତେବେଳେ କେମତି ଖାଇ ଦେଇେଇଛି ମାଟି।
ନାଇଁ ମାଟି ଟା ଖାଇଦବା କଥା ନାହି ମୁଁ କହିଲି ମତେ ସେ ବାସ୍ନା ଟା ଭାରି ପସନ୍ଦ। ମାନେ ଏମିତି ପେଟ୍ରୋଲ ବାସ୍ନା କି ଏମିତି କୁହନ୍ତିନି ଗୋଟେ ଗୋଟେ ବାସ୍ନା ଥାଏ ମାନେ କିରସିନୀ ବାସ୍ନା ଏ ସବୁ ମତେ ସବୁଠୁ ବାସ୍ନା ଭଲ ଲାଗେ ସେ ଯୋଉ ମାନେ
ମ ମ ମତେ ବି ସେ ବାସ୍ନା ଟା ଭ
ମାନେ ବର୍ଷା ପଡୁଥିବୁ କି ସୁନ୍ଦର ସେ ବାସ୍ନା ଆମେ ସ୍କୁଲରୁୁ ଦୌଡ ଦୌଡ ଯାଇଥିବୁ ଚାରଟା ବେଳକୁ ବର୍ଷା ପୋଡ଼ୁ ଥିବ
ଫରି ଫିରି ମେଘ ପକଉଥାଏ ବାସ୍ନା ଯୋଉ ଜୋରରେ ମେଘ ପକେଇଲେ ସେ ତ କାଦଅ
ହଁ ହଁ ହଁ ହଁ।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
ଆଁ ଆଉ ଆମ ଘରକୁ ଆସ ଖାଇକି ଯିବ। ଆମ ଆ ଆମ ଆଡେ କେବେ ବୁଲିବା ପାଇଁ ଆସ।
ଆଉ କଲେ ବି ଆମ ଆଡକୁବେ ଆସିିବ ଆଉ ବୁଲିବ ଆଉ।
ହଁ ଯେ ମୁଁ ତ ସିଆଡେ କେବେ ଯାଇନି ମୁଁ ଦେଖିବି ଯିବି ଆଉ।
ଅଭ୍ୟାସ ଅଛି ନା ଆଉ ଆମ ଗାଁ ଆଉ
ହଁ।
ତମ ଗାଁ ରେ କଣ କଣ ଠାକୁରାଣୀ ଅଛନ୍ତି?
ଆମ ଗାଁ ରେ ଗୋଟେ ବଡ ଠାକୁରାଣୀ ଧାମରାଇ ମା ସିଏ ଆ ଆମର ବଡ ଠାକୁରାଣୀ ଆହୁରି ବି ଛୋଟ ମୋଟ ଠାକୁର ମନ୍ଦିର ଅଛି କିନ୍ତୁ ବଡ ଯୋଉଟା କହିଲେ ସେଇଟା ଆମ ଗାଁ ମାନେ ଆମ ଖାଲି ଗୋଟେ ଗାଁ ରେ ସେଇଟା ଆଉ ଗାଁ ବାହାରେ ଆମର ଡିଷ୍ଟ୍ରିକ୍ଟ ରେ କେତେ ଠାକୁର ମନ୍ଦିର ଅଛି ବ ଲେ ହେ ଯୋଉ ଆମର ତ ବେଶୀ ଫେମସ ସେ ଯୋଉ ଭଦ୍ରକ ମାହାକାଳୀ।
ହଁ କାଳିପୂଜା।
ହଁ ସେଇଟା ତ ବେଶୀ ଫେମସ ସାଇ ମନ୍ଦିର ଅଛି କାଳୀ ମନ୍ଦିର ଅଛି ଏ ଯୋଉ ଶିବ ମନ୍ଦିର ବି ଏଠି ଅଛି ଆରଡି ଆଉ
ଆରଡ଼ିରେ କେଉଁ ଠାକୁର ଶିବ ଆଉ ରାତିରେ କଣ ରୋଷେଇ
ରାତିରେ ପରଟା ଆଳୁ ଭଜା କରଚୁ ଆଉ।
ହୁଁ ହୁ।
ଆଉ କଣ କୁହନ୍ତୁ ଆପଣଙ୍କର କଣ ରୋଷେଇ ରାତିରେ?
ରୁଟି ଆଳୁ ଭଜା ଡାଲମା ଆଉ
ଆଉ ଆପଣ କଲେ ନା ଆପଣଙ୍କ ମାମା କଲେ ରୋଷେଇ?
ମୋ ଭୋଉ ମୋ ମା ମୋ ମାମା ନା ମୋ ଭଉଣୀ ଆସିକି କିଏ କରିଦେଇଚି
ଓହୋ ଓ ଆଉ ତମ ଭଉଣୀ ମ୍ୟାରେଜ କରୁଛନ୍ତି?
ହଁ ଆମେ ତିନି ଜଣ ତିନି ଜଣ ଚାରି ଭଉଣୀ। ଚାରି ଭଉଣୀଙ୍କ ତିନି ଭଉଣୀଙ୍କ ମ୍ୟାରେଜ କରିଛନ୍ତି ମୁଁ ଏକୁଟିଆ ଅଛି ଆଉ।
ଆହାଁ ତମେ ସାନ।
ହାଲୋ
ଅହ ଭଲ ଭଉଣୀ ମ୍ୟାରେଜ କରିଛନ୍ତି ଭଉଣୀ ଘରକୁ ଯାଉଥୁବ ଖାଉଥୁବ। ଆସୁଥିବ କେତେ ଖୁସି
ହୁଁଉଁ।
ଆଉ ଭଉଣୀର ଭଉଣୀର କିଛି ପିଲାପିଲି? ମାଉସୀ ମାଉସୀ ବି ହେଇଛନ୍ତି ଆପଣ ତାହେଲେ।
ଦିଇ ଜଣ ଦୁଇଟା ଝିଅ ଗୋଟେ ପୁଅ। ଏ ତିନି ନା ଚାରିଜଣ ଦି ବଡ ସଭାବଡ଼ ଯିଏ ତାଙ୍କର ଦିଟା ଝିଅ। ଆଉ ତା ତଳ ଯିଏ ସେ ହୁଁଉ ଏବେ ମ୍ୟାରେଜ କରିଛନ୍ତି ବର୍ଷେ ଦି ବର୍ଷ ହେଲାଣି। ସେ ପାଠ ପଢୁଛି ବି ଏ ଡ କରୁଥିଲା ତାପରେ ଏବେ ଓ ଟି ଟି ପରୀ - - ଏଇ ଯୋଉ ଏଇ ଅଠେଇଶି ରେ ଆଉ ତା ତଳେ ଯିଏ ତାର ଗୋଟେ ପୁଅଟେ ଝିଅଟେ।
ମୋର ମୁଁ ବି କେବେ ମାଉସୀ ହେବ ମୋ ଦିଦି କେବେ ବାହା ହବ।
ହୁଁ।
ଆମ ମାନେ ମୋ ତଳେ ଆମ ଗାଁ ରେ ଆମ ତଳ ବେଜ୍ ର ପିଲା - - ପିଲା ଯେ ବାହା ହେଇକି ଛୁଆ ଜନ୍ମ କରି ସାରିଲାଣି ଆମ ମୋ ଦିଦି ବାହା ହଉନି ମୁଁ ତାକୁ ମାନେ ଆମ ସାମ୍ନାରେ କେମିତି ଯାଉ ଯାଉ ଗୋଟେ କିଏ ପଡିଗଲେ ଦିଦି ମୋ ତଳ ବେଚ ର ଛୁଆ ପା - - ପାଠ ପଢିକି ମାନେ ବାହା ହେଇ ସାରିଛି ଉଁ - - ଉଁ ମୁଁ ଦିଦି କହିବି ଦେଖେ ଦେଖେ ସେ ଗୋଟେ ପିଲା ଧରିକି ବୁଲିଲାନି ତୁ ଗୋଟେ କେବେ ବାହା ହବୁନ୍
ଆମ ଦିଦି କେବେ କେବେ ପ୍ଲସ୍ ଥ୍ରୀ ସାରିଲେ?
ଏ ତାର ଏଇ ଗୋଟେ ବର୍ଷ ହବ ସରିଲାଣି। ହଁ ଆପଣ ମାମା ର ଦେହ ଫେହ ଭଲ ଅଛି?
ହଁ ସମସ୍ତଙ୍କର ଭଲ ଅଛି।
ଅଁହଃ।
ଆଉ କଣ କହିବେ ନା ମୁଁ ରଖିବି।
ହଉ ରଖିଦିଅନ୍ତୁ ଆଉ।